ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାମ ନମସ୍କାର କେମିତି ଅଛନ୍ତି?
ହ୍ୟାଲୋ। ହଁ ମ୍ୟାଡ଼ାମ ନମସ୍କାର କେମିତି ଅଛନ୍ତି?
ମୁଁ ଭଲ ମାମ ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି। ଆଉ କଣ କରୁଥିଲେ?
ଆଜ୍ଞା। କିଛି ନାହିଁ ଜଷ୍ଟ ଜ ପଢୁଥିଲି ଟିକେ ପଢକି ଉଠିକି ଆସିଲି ଏବେ ଆଉ।
ଓହ କଣ ପଢୁଥିଲେ?
ମୁଁ ପଢୁଥିଲି ଏଇ ଇତିହାସ ଟିକେ ପଢୁଥିଲି ଆଉ।
ଓହୋ।
ଆଉ କେମିତି ସେପଟେ କେମିତି କଣ ଚାଲିଛି, ମାନେ ପାଗ କେମିତି କରିଛି।
ନା ଏପଟେ ତ ପାଗ ଟିକେ ମେଘୁଆ ଅଛି ଥଣ୍ଡା ଥଣ୍ଡା ପବନ ବହୁଛି। ଆପଣଙ୍କ ଆଡେ କଣ କେମିତି ଖରା ନା ବର୍ଷା ନା କଣ?
ହଁ ଏବେ ଟିକେ ପାଗ କୋହଳିଆ କରିଛି। ଆଉ କୁଆଡେ ସନ୍ଧ୍ୟା ବେଳେ? ବୁଲି ଯିବାର ଅଛି?
ହଁ ନାହିଁ ସେମିତି ତ ନାଇ। ଛାତ ଉପରେ ଟିକେ ଟିକେ ବୁଲିବା କଥା, ଥଣ୍ଡା ପବନ ଖାଇବା କଥା। ଆଉ ଆପଣଙ୍କର କୁଆଡ଼େ ବୁଲା ବୁଲି କରିବାର ଅଛି ମ୍ୟାଡାମ?
ହଁ ଆମେ ଭାବିଛୁ ଟିକେ ସନ୍ଧ୍ୟାରେ ଯିବୁ ଏଇ ପାର୍କ ଆଡେ ପାଗ ତ ଭଲ କରିଛି। ଖରା ତ ବେଶୀ ନାହିଁ ସେଥିପାଇଁ ଭାବିଛୁ ଟିକେ ଯିବୁ ପାର୍କ ଆଡେ ବୁଲିବାକୁ।
ଆଚ୍ଛା ଆପଣଙ୍କ ଦେହ କେମତି ଅଛି ମ୍ୟାଡ଼ମ୍?
ଆଉ ହଁ ବହୁତ ଭଲ ଅଛି ମୁଁ ଆଉ ଆପଣ?
ହଁ ମୁଁ ବି ଭଲ ଅଛି ଘରେ କେମତି ଅଛନ୍ତି ସବୁ?
ହଁ ଘରେ ବି ସମସ୍ତେ ଭଲ ଅଛନ୍ତି।
ଆଚ୍ଛା ଆଉ ଆଜି
ଆଉ କୁଆଡେ କୁଆଡେ ଆପଣ ଯାଇଛନ୍ତି କେବେ ପୁରୀ ମନ୍ଦିର ଆଡେ ଯାଇଛନ୍ତି?
ହଁ ମୁଁ ତ ଏବେ କିଛି ଉ ଚାରି ମାସ ତଳେ ଯାଇଥିଲି ପୁରୀ ମନ୍ଦିର। ଆପଣ ଯାଇଥିଲି କେବେ କେବେ?
ନା ମ୍ୟାଡ଼ାମ ଏବେ ଯାଇନି। ବହୁତ ପୂର୍ବରୁ ଯାଇଥିଲି ଦି ବର୍ଷ ତଳେ ଯାଇଥିଲି।
ଆଚ୍ଛା। ଆଉ ତାହେଲେ ଏବେ ତ ବହୁତ ଭିଡ଼ ହେଉଛି ପୁରୀ ମନ୍ଦିର ମ୍ୟାଡ଼ାମ୍।
ଓହୋ ଏବେ ଏଇ ଯୋଉ। ଓ ମାନେ ରଥଯାତ୍ରା ଆଗକୁ ଆସିୁଛି ବୋଲି ନା କଣ?
ନାଇଁ ମ୍ୟାଡାମ ରଥଯାତ୍ରା ତ ଏବେ ଆସୁଛି, ମୁଁ ତ ଚାରି ମାସ ତଳେ ଯାଇଥିଲି
ଓହୋ ଚାରି ମାସ ଏଇ ଆମର ଯୋଉ ହଁ ଏ ନୂଆ ବର୍ଷରେ ଯାଇଥିଲେ କି?
ଅ ନାଇଁ ନୂଆ ବର୍ଷ ବର୍ଷ ନୁହଁ, ନୂଆ ବର୍ଷ ଯାଇଥିଲି ପୁରୀ କୁ ବସ୍ ରେ, ସେଇଠି ପହଞ୍ଚିଲୁ ବାରଟାରେ, ବାରଟ ରୁ ଜଗି ଜଗି ଆମେ ମନ୍ଦିର ଭିତରେ, ଲାଇନ ରେ ଲାଗି ଲାଗି ମନ୍ଦିର ଭିତରେ, ପହଞ୍ଚିଲା ବେଳକୁ ଦିଟା ହେଇଗଲା। ତାପରେ ପୁଣି ସେଇଦିନ ଏତେ ଅସୁବିଧା ମ୍ୟାଡାମ ଆଉ କୁହନ୍ତୁନି ମାନେ ପୁରା ଦି ଟାରେ ଆମେ ପହଞ୍ଚିଲୁ ତାପରେ ଦର୍ଶନ ସକାଳୁ ଉଠି ଦିଇଟା ହେଇଗଲା। ପୁଣି ସାଢେ ଦିଟରେ ଆମେ କଣ କଲୁ ନା ସେ ସାଢେ ଦିଟା ପରେ ଏମତି ଟିକେ ବସିକିନା ଅବଡା ଖାଇବା ପାଇଁ ଗଲାବେେଳେ ସେଇଦିନ ସେଇ ନନା ଆଉ ସେ ପୋଲିସ ମାନେ ମାଡ ଗୋଡ ହେଇ ସନ୍ଧ୍ୟା ଛଅଟା ଯାଇଁ ବସିଲୁ କିନ୍ତୁ ଆମକୁ ଟିକିେ ଅବଡ଼ା ମିଳିଲାଣି। ଭାରି ମନ ଦୁଃଖ ହେଲା ପୁଣି ସନ୍ଧ୍ୟା ସାଢେ ଛଅଟାରେ ବାହାରକୁ ପଳେଇ ଆସିଲୁ ଆଉ ଦିନ ସାରା ଭୋକିଲା ହେଇ ମାନେ ଭଲ ଲାଗିଲାନି ଟିକେ ଟିକେ ଅବଢ଼ା ମିଳିଲାନି ବୋଲି ଆଉ ଦର୍ଶନ ବି
ହେଲେ ଝଗଡା କଣ ପାଇଁ ହେଇଥିଲେ
ହଁ ସେି କଣ ଝଗଡା ହେଇଥିଲେ ଆମେ ତ ଏତେ ଜାଣିନୁ ଆମେ ଖାଲି ଯେତେବେଳେ ପଚାରୁଥିଲୁ ଆଉ ଅବଢ଼ା ମହାପ୍ରଭୁଙ୍କ ଭୋଗ କେତେବେଳେ ଆସିବ ଆଉ ନାଇଁ ଆଉ ଅଧଘଣ୍ଟା ପରେ ଅଧଘଣ୍ଟା ପରେ ଅଧଘଣ୍ଟା ପରେ କହି କହି ପୁରା ସଧ୍ୟା ସାଢ଼େ ଛଅଟା ହେଇଗଲା ଆସିଲାନି ଆମେ ଭ କରେ ଆଉଟ୍ ପାଉଟ୍ ହେଇକି ଆମେ ସବୁ ପଳେଇ ଆସିଲୁ ବାହାରକୁ ଆଉ କଣ କରିବୁ।
ହେଲେ ମାନେ ଭଲ
ହଁ ତା ଭଲରେ ଫେରିଲୁ ପୁଣି ଏମିତି ଅବିନ ବାହାରକୁ ଆସିଲା ପରେ ବି ସେମତି ମାନେ ଯେ ହେତୁ ହଁ ହଁ ଦର୍ଶନ କଲୁ।
ହଁ।
ଆଉ ମ୍ୟାଡାମ କଣ କୁଆଡେ ଏବେ କେବେ ଭିତରେ ଆଉ କୋଉ ଦର୍ଶନୀୟ ତମେ ଯାଇଥିଲେ କି?
ଆମେ ଏଇ ଭିତରେ ତ ଯାଇନୁ। ଯିବୁ ବୋଲି ଅଛି ଆଗକୁ ଭାବି ଚୁ।
ଆଚ୍ଛା କୋଡ଼ଠିକୁ ଯିବା ପାଇଁ
ଏଇ ଟିକେ ଭଲ ମ ଏଇ ପାଖରେ ଗୋଟେ ଭଲ ମନ୍ଦିର ଅଛି ତ ବର ମାନେ ହୁଁ। ଗୋଟେ ଏମିତି ଭଲ ଜାଗା ଅଛି ସେଇଠି ଗୋଟେ ଭଲ ଶିବ ମନ୍ଦିର ଅଛି ବୋଲି କହୁଚନ୍ତି ଯିବାକୁ ବାହାରେ ଛଅ। କରଡି ବୋଲି। ସେଇ ହଁ କରଡିରେ ସେଇ ଗୋଟେ ଅଛି ପ୍ରତ୍ୟକ୍ଷ ମନ୍ଦିର ସେଠି ଶିବଙ୍କର ଯିବାକୁ ବାହାରିଛୁ। ଟିକେ ମାନେ ଏଇ ଖରା ଟା ବି ହଉଛି ନା କେତେବେଳେ ବର୍ଷା ହେଇଯାଉଛି କେତେବେଳେ ଖରା ହେଇଯାଉଛି।
ଆଚ୍ଛା ପାଗ ସୁବିଧା ସବୁ ଦେଖିକି ଯିବେ ଆଉ ହ୍ୟାଲୋ। ହ୍ୟାଲୋ। ମ୍ୟାଡ଼ମ୍ ଆପଣଙ୍କ ଭଏସ୍ କିଛି ଆସୁନି ହ୍ୟାଲୋ ହଁ ମ୍ୟାଡ଼ାାମ ଏବେ ଶୁଭା ଗଲା। ହଁ ନାଇଁ ନାଇଁ ଆପଣଙ୍କ ଭୟସ କଟି ଯାଇଥିଲା ମଝିରେ କିଛି ଟୋଟାଲ ଶୁଭାାଯାାଉନଥିଲା ତ
ଆଚ୍ଛା ମ୍ୟାଡ଼ାମ। ଆଉ କଣ ଆଉ ଆଜି ସନ୍ଧ୍ୟାରେ କଣ ବନେଇବାକୁ ରଖଡ଼ନ୍ତି?
ମୁଁ ଭାବୁଛି ଆଜି ସନ୍ଧ୍ୟାରେ ଟିକେ ଚାଉମିିନ କରିିକ ଖାଇବୁ ବହୁତ ଦିନ ହେଲାଣି ଚାଉମିନ ଟିକେ ହେଇନି ତ
ହୁଁ ହୁଁ ହୁଁ। ଭଲ ଲାଗ ଭଲ ଲାଗେ ଯେ କିନ୍ତୁ ସେଇଟା ବି ଏ ନୁହଁ ମାନେ ମଇଦା ଦାନା କେ ମାନେ ଯେଚ୍
ମଝିରେ ମଝିରେ ଟିକେ ଖାଉଛୁ ସବୁବେଳେ ଖାଉନୁ ବା।
ହଁ ସେଇଟା ଭଲ ବେଶୀ ଖାଇବା ବି ଠିକ ନୁହଁ। କେତେବେଳେ ଗୋଟେ ଇଚ୍ଛା ହେଲା ଖାଇଦବା ଠିକ୍ କଥା। ସବୁବେଳେ ଖାଇବା ବି ଭଲ ନୁହଁ।
ହଁ ସିଏ ତ ସବୁ କଥା ଆପଣ
ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି ତ?
ହଁ ମ୍ୟାଡ଼ାମ ସମସ୍ତେ ଭଲ ଅଛନ୍ତି। ଆଉ ଆପଣଙ୍କର ମ୍ୟାଡ଼ାମ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ଭଲ ଅଛ?
ହଁ-ହଁ ମୁଁ ପୁରା ଭଲ ଅଛି। ଏଇ ଟିକେ ମଝିରେ ଖରା ପାଇଁ ଟିକେ ଏମିତି ଦେହ ଟିକେ ଇଏ ନଥିଲା ଏବେ ଯୋଉ ପାଗ ଟା କୁହଳିଆ କଲାଣି ଧୀରେ-ଧୀରେ ଠିକ ହଉଛି ଏଇ ଗରମ ପାଇଁ ତ ହୁଏ। ଦେହ ଟା।
ହଁ ସେଇ ଜଳ ଅଂଶ ଦେହରୁ କମି ଯାଇଥିବ ଆଉ।
ସେଇ-ସେଇ ଓଆରଏସ ପାଣିକୁ ପିଏ ମୁଁ। ଠିକ୍ ଭାବରେ।
ଆଚ୍ଛା। ହଁ ମ୍ୟାଡ଼ମ ଆପଣଙ୍କ ଆଡେ ଯାତ୍ରା
ହ୍ୟାଲୋ। ହ୍ୟାଲୋ ମ୍ୟାଡମ।
ହଁ-ହଁ ମୁଁ ପଚାରିଲି ଆପଣଙ୍କ ଆଡେ କଣ ଯାତ୍ରା ଫାତ୍ରା ପଡିଛି?
ହ୍ୟାଲୋ ଶୁଭ ଶୁଭା ଗଲାନି ମ୍ୟାଡ଼ାମ ଆଉଥରେ କୁହନ୍ତୁ।
ହଁ ମ୍ୟାଡ଼ାମ ଆପଣ ଶୁଭାଯାଉନି ମ୍ୟାଡ଼ାମ? ମୁଁ କହିଲି ଆପଣଙ୍କ ଆଡ଼େ କଣ ଯାତ୍ରା ଫାତ୍ରା ପଡ଼ିଛି କି?
ଯାତ୍ରା ଆଉ ଦି ତିନି ମାସ ପରେ ପଡିବ। ଭଲ ଯାତ୍ରା ଆସେ ଏପଟେ ବୁଝିଲୁ।
ଆସ
ଭଲ ଲାଗେ ଆପଣଙ୍କୁ ଦେଖିବାକୁ ଯାତ୍ରା ଭଲ ଲାଗେ କି?
ହଁ ମତେ ଯାତ୍ରା ବହୁତ ଭଲ ଲାଗେ।
ହଁ। ତାହେଲେ ଅପେ
ଆଉ। ହ୍ୟାଲୋ।
ଯାଉଥିବେ ତାହେଲେ।
ହଁ ମୁଁ ଦେଖେ ଅପେରା ଦେଖେ ମତେ ଭଲ ଲାଗେ ଅପେରା ଦେଖିବା ପାଇଁ। ଆଉ କଣ କହିଲ ମ୍ୟାଡାମ?
ମୁଁ କହିଲି ଆପଣଙ୍କ ଆଡେ ଯାତ୍ରା ହେଇଥିଲା କି?
ହଁ ଏବେ କିଛି ଦିନ ତଳେ ପଡିଥିଲା ଯାତ୍ରା ବାଣିଜ୍ୟ ପଡିଥିଲା ତ। ସେଇଠି ଗୋଟେ ଯାତ୍ରା ପଡିଥିଲା ଦେଖି ଯାଇଥିଲି ଏମିତି ମନେ ପଡିଲା ତ। କାଳେ ଆପଣଙ୍କ ଆଡେ ପଡିଥିବ ବୋଲି ପଚାରିଦେଲି ଆଉ। ହ୍ୟାଲୋ ମ୍ୟାଡ଼ାମ।
ଯାତ୍ର ରୁ କଣ କିଣାକିଣି କଲେ ବାଣିଜ୍ୟ ମେଳାରୁ?
ଆଚ୍ଛା ମୁଁ ବାଣିଜ୍ୟ ମେଳାରୁ ଏଇ ଯୋଉ ଆମର ସମ୍ବଲପୁରୀ ର ସବୁ ଆସେନି ଚାନ୍ଦୁଆ
ହଁ-ହଁ।
ହଁ ମୁଁ ସେଇଟା ଗୋଟେ କିଣିଲି ପୁଣି ଇଏ ବି ସମ୍ବଲପୁରୀ ପର୍ସ କିଣିଲି ମତେ ଟିକେ ସମ୍ବଲପୁରୀ ଜିନିଷ ତ ଭାରି ଭଲ ଲାଗେ ଆଉ ଆମ ଏପଟେ ତ ନାହିଁ ସେଇ ବାଣିଜ୍ୟ ମେଳାରେ ଆସିଥିଲା କିଣିଲି। ପୁଣି ବ୍ରହ୍ମପୁର ଆଚାର, ପାମ୍ପଡ଼ ଏଇ ସବୁ ବି ଆସିଥିଲା ଆଉ ବ୍ରହ୍ମପୁର ତ ଆଚାର ପାମ୍ପଡ଼ ପାଇଁ ପୁରା ପ୍ରସିଦ୍ଧ ତେଣୁ କରିକି ବ୍ରହ୍ମପୁର ଆଚାର, ପାମ୍ପଡ଼ ଟିକେ ବି କିଣିଲି ବହୁତ ଭଲ ଲାଗିଲା ଆଉ।
ସମ୍ବଲପୁରୀର ତ କାମ ମଜା ଗୁଡ଼ାଖ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ହଉ ମ୍ୟାଡ଼ାମ ଆପଣଙ୍କ ସହ କଥା ହେଇକି